ହ୍ୟାଲୋ।
ହଁ।
ହଁ ମୁଁ କହିଲି ନବୀନା ଏବେ ଟେନ୍ସ୍ ଏକ୍ଜାମ ଦେଇଥିଲା କଣ ହେଇଛି ତା ଟେନ୍ସ୍ ଏଗ୍ ଜାମ୍?
ସେ କଣ ସେ ରଖିଚି ତ ଆ କଣ ବି- କାଟାଗୋରି କଣ ସେ ରଖିଚି। ତ ତାର କଣ ସେ କହୁଥିଲା କଣ ମାଇ କହୁଥିଲେ ପଢିବା ପାଇଁ ଯେ କୋଉ ଷ୍ଟିମ୍ ନବ କୋଉଟା ନେଲେ ତା ପାଇଁ ଭଲ ହବ। କହିଲି ତା ତ ପଢାପଢି ସେମିତି ଏତେ ଭଲ ନାହିଁ। ଖାଲି ଏମତି ଫୋନ ଦେଖିବା ବୁଲି ବା-ଏଇ ସବୁ ତାର ଲାଗିଚି। ତ କୋଉଟା ନବୁ ବୋଲି ସେ କହୁଥିଲେ ଯେ ମୁଁ କିଛି କହିଲିିନି। କହୁଛନ୍ତି ସେ ସାଇନ୍ସ ପାଠ କଣ ପଢିବ। ସେ କୋଉ ଛୁଆ ସେ ସାଇନ୍ସ ପାଠ ପଢିବ।
ମାର୍କ କେତେ ଅଛି କମ ଅଛି କଣ ସାଇନ୍ସ୍ ପଢଉଚନ୍ତି ତାଙ୍କୁ।
ଉଁ
ମାର୍କ ଏତେ କମ୍ ଅଛି ତାକୁ କଣ ସାଇନ୍ସ ପଢଉଚନ୍ତି, ସାଇନ୍ସ ସ୍ଜିମ୍ ଟିକେ ଟପ୍ ରହିବ ନା ପ୍ଲସ୍ ଟୁ ଟା।
ଏ ହଁ ପ୍ଲସ ଟୁ ଟା ଟପ୍ ରହିବ ସେ ସାଇନ୍ସ ପୁଣି ପଢିବ ବୋଲି କହୁଛନ୍ତି। ମୁ କହିଲି କଣ ସେ ସାଇନ୍ସ ତାକୁ ପଢେଇକି କଣ କରିବ ନା ନାଁଇ ସାଇନ୍ସ ଟା ଭଲ ମୁଁ କହିଲି ଆଗରୁ ସିନା ସାଇନ୍ସ ଟା କ୍ୟାରିୟର ପାଇଁ ଭଲ ଥିଲା। ଆଉ ଯଦି ପିଲାର ଷ୍ଟାଣ୍ଡାଡ ଥିବ ତାଲେ ସାଇନ୍ସ ଟା ନେଲେ ହଁ ସେ କିଛି କରିପାରିବ। ତାର ତ ସ୍ଟାଣ୍ଡାର୍ଡ ନାହିଁ। ହୁଁ ନାକି ତାର୍ ପଢିବାରେ ଇଣ୍ଟରେଷ୍ଟ ନାହିଁ।
ସେଇଠି ତାକୁ କଣ ପାଇଁ ନବ ମୁଁ କହିଲି ଯେ ଯଦି ପାରୁଚ ତାହେଲେ ତାକୁ ତାକୁ ଏ ଯୋଉ ଆଇ ଟିଆଇ କି ଡିପ୍ଲୋମା ଏଇଟା କରେଇଦେଲେ ତା ପାଇଁ ଭଲ ରହିବ। କାରଣ ଏବେ ତ ଯେତିକି ତମକୁ ପାଠ ପଢା ଛଡା ମାନେ ଶି ଏଇ ଲୁକ୍ ଯଦି ଟିକେ ଆଇଡିଆ ରହିଲା ତମେ କୋଉଠି ବି ତମେ କିଛି କାମ କରିପାରିବ।
ହୁଁ।
ନା ତୁ କଣ କହୁଚୁ?
ସେ କଣ ଆଇ ଟିଆଇ ଡିପ୍ଲମା କରିବ।
ନା ନା କେ ଜଣି କଣ କହୁଚନ୍ତି ସେ କିଛି ଏ ପର୍ଯ୍ୟନ୍ତ ଡିସାଇଡ କରିନାହାନ୍ତି ଯେ କଣ କରିବେ ବୋଲି।
ମୋ ହିସାବରେ ଆଇ ଟିଆଇ ପଢିଲେ ବି ଭଲ ରହିବ। ସେଇ ବର୍ଷେ ଦି ବର୍ଷ ଟାଇଲ ରହିବ ପ୍ରାକ୍ଟିକାଲ ଟ୍ରେନିଙ୍ଗ୍ ଟିକେ ସେ ନବ। ଚାକିରୀ ବି ଶୀଘ୍ର ମିଳିବ କିନ୍ତୁ କମ ପ୍ୟାକେଜ ରହିବ ଫାଷ୍ଟ, ଫଷ୍ଟ।
ହ ଫାଷ୍ଟ କମ ପ୍ୟାକେଜ୍ କିନ୍ତୁ ଏମିତି ଯଦି ପ୍ଲସ ଟୁ ସାଇନ୍ସ କୁ ଛାଡିଦ ଧର ଆର୍ଟସ କି କମର୍ସ ନେଲା। ଯେହେତ ପ୍ଲସ୍ ଟୁ ପରେ ପରେ ତ ପୁଣି ଗ୍ରାଜୁଏସନ କରିବ ଗ୍ରାଜୁଏସନ ପରେ ପୁଣି ଉଁ ଆଉ କଣ ମାନେ ରହିଲେ ସେ ଗ୍ରାଜୁଏସନ ପରେ କଣ କରିବ? କରିକି ଆର୍ଟସ କି କମର୍ସ ନେଲେ
କମର୍ସ କମସ୍ ନେଲେ ଗ୍ରାଜୁଏସନ ପରେ। ସେଇ ଏମ ବି ଏ କରିକି ଫାଇନ୍ ଫାଇନ୍ସ କର୍ପୋରେଟ ସେକ୍ଟର କୁ ଯାଇପାରିବଖ। ନହେଲେ ନହଲେ ବ୍ୟାଙ୍କିଙ୍ଗ୍ ସେକ୍ଟର କୁ ଯାଇପାରିବ। ମାର୍କେଟିଂ ସେକ୍ଟର ଯାଇପ ତାର ଲୋକ ସମ୍ପର୍କ ଭଲ ରହୁଛି ନା ମକେଟିଙ୍ଗସେକ୍ଟରକୁ ଗଲେ ଭଲ ଆଉ ଆଉ ଟେନ୍ଥ ପରେ ପରେ ଯେତେ ମାର୍କ ସବଜେକ୍ଟ କୁ ଦେଖିକି ସବୁଠୁ ମାର୍କ ପେଚିଙ୍ଗି ସବଜେକ୍ଟ ଅଛି କମର୍ସ କାହିଁକିନା କମର୍ସ ଆମେ ଆରମ୍ଭରୁ କିଛି ବି ପଢିନେ ନା ଟେର୍ନନ୍ଥରେ ପଢିଛୁ ନା କେବେ ପଢିଛି ତ ଟିକେ ତାକୁ ନୂଆ ପାଠ ରହିବ ନା ନୂଆ ପାଠ ତାକୁ ଟିକେ ପଢିବାକୁ ବି ଇନଟ୍ରେଷ୍ଟ ଲାଗିିବ ଆର୍ଟସ ପଢିକି କି ସେ ତ ଆଇ ବେଶୀ ଜାଗା ଦବନି ଟିଚିଂ ଲାଇନରେ ତ ଯିବନି ଆର୍ଟସ ଫାଲତୁରେ କାଇଁ ତାକୁ ପଢେଇବ ଯଦି କରିଛି ଡିପ୍ଲୋମା କରୁ କିଛି ଅସୁବିଧା ନାହିଁ ମୋ ହିସାବରେ କମର୍ସ ଟା କରିଥିଲେ କ୍ୟାରିଅର ସ୍କୋପ ଟିକେ ଅଧିକା ଅଛି ତାର
ତାର ପୁଣି ସେଇ ହିସାବରେ ପେସେନ୍ସ ପୁଣି ରହିବାର ଅଛି କରିବା ପାଇଁ
ପେସେନ୍ସ ନରହିଲେ କେମିତି କରିବ ଯଉଟା ହେଲେ ଗୋଟେ ଜିନିଷ ସାକ୍ରିଫାଇଜ କରିବା ପାଇଁ ପଡିବ ପ୍ଲଷ୍ଟୁ ପରେ ତାର ଏକ୍ସପ୍ରିଏର୍ନସ କଉ ଥିବ ଯେ ତାକୁ କିଏ ପାଖାପାଖି ସେଇ ଦଶ ହଜାର ପନ୍ଦର ହଜାର ବି କେହି ଦେବେନି
ହୁଁ ଆଉ ସେମାନେ ବି ଯୋଉ ପିଲା ସେ ଦଶ ପନ୍ଦର ହଜାର ବି କହିବେ ଏଇଟା କୋଉ ଚାକି ରି ଏତିକି ଟଙ୍କାରେ ଆମେ କଣ ରହିବୁ ଦେଖିଲା ବେଳକୁ
ତା ଚାଲିଚଳଣି ଟିକେ ଅଲଗା ନା
ହୁଁ ହୁଁ ଚାଲିଚଲଣି ଅଲଗା ହେଲେ ସେଇ ହିସାବରେ ତମର ସେତିକି ଅଉକାତ ମାନେ ଅଛି ତମ ପାଖରେ କେତିକ ଏକ୍ସପ୍ରିଏର୍ନସ ଅଛି ତ ସେଇ ହିସାବରେ ଆଜିକାଲି ଆଉ କଣ ତମର ଚାଲିଚଲଣିକୁ ଦେଖ କିଏ ପଇସା ଦବ ତମ ପାଖରେ କେତିକି ନଲେଜ ଅଛି କେତିକି ଏକ୍ସପିରିଏନ୍ସ ଅଛି ସେଇ ହିସାବରେ ତମକୁ
ତୁ କମର୍ସ ହିଁ ପଢେଇଲେ ବେଟର ହବ ତ ପିଚ ଟା ଟିକେ ଭଲ ରହିବ
ହୁଁ ହୁଁ
ମାନେ ଫି୍ୟୁଚର ଷ୍ଟାଟିଙ୍ଗି ଟିକେ ପେନଫୁଲ ରହିବ ତାର ତାପରେ ସେଇଟା ଟିକେ ଭଲ ରହିବ ଫି୍ୟୁଚର ଟା ଭଲ ରହିବ ୱାନସ କର୍ପୋରେଟ ସେକ୍ଟର ରେ ସେ ପଶିଗଲା ପରେ ବ୍ୟାଙ୍କିଙ୍ଗ ଲାଇନ ପଶଗଲା ପରେ ତାର ଅସୁବିଧା ହିଁ କିଛି ହବନି
ମାର୍କେଟିଂ ଟା ବା ଆଜିକାଲି ଯୋଉ ବ୍ୟାଙ୍କିଙ୍ଗ ସେକ୍ଟରରେ ଆଁ ମାର୍କେଟିଂଟା ବି ବହୁତ ଟପ୍ ରହିଲାଣି
ବ୍ୟାଙ୍କିଙ୍ଗ ସେକ୍ଟର ମାର୍କେଟିଙ୍ଗ ଛାଡିଦେ କର୍ପୋରେଟ ସେକ୍ଟର ବହୁତ ସାରା ମାର୍କେଟିଂ ଅଛି
ସେ ମାର୍କେଟିଂ ର କାମ ସବୁ ଏବେ କଣ ରହୁଛି
ମାର୍କେଟିଂ ର ବହୁତ ସାରା କାମ ଅଛି
ଆଛା ତଥାପି କଣ କଣ ରହୁଛି
ତଥାପି ହଁ ହ୍ୟାଲୋ
ହୁଁ ହୁଁ କହ
ତଥାପି ଯେମିତି ସେଲସ ଏକ୍ଜଟିଭ ହେଇଗଲା ଡିଜିଟାଲ ମକେଟିଂ ତୁ ତ କହୁଛୁ ସିଏ ଇନଷ୍ଟାଗ୍ରାମ ମୋବାଇଲ ଟିକେ ୟୁଜ୍ କରୁଛି ତ ସୋସିଆଲ ମିଡିଆ ମାର୍କେଟିଂରେ ବି ଯାଇପାରିବ ଯେମତି ବ୍ୟାଙ୍କିଙ୍ଗ କହୁଥିଲୁ ଫିଲ୍ ମାର୍କେଟିଂ ରେ ବି ଯାଇପାରିବ ତାପରେ ବ୍ରାଣ୍ଡ ପ୍ରମୋସନ ପରେ ବି ବ୍ରାଣ୍ଡ ପ୍ରମୋସନ ବଗେରା କରିପାରିବ ରିଲସ ଏଗା କରୁଛି ବୋଲି କହୁଛି ମାନେ ସେ ଚାହିଁଲେ ବ୍ରାଣ୍ଡ ପ୍ରମୋସନ ବଗେରା ବି କରିପାରିବ ଆଣ୍ଡ ସେ ମାର୍କେଟିଂ ଛାଡିଦିଏ। ଡିଜି ଡିଜିଟାଲ ମାର୍କେଟିଂ ଆଉ ସୋସିଆଲ ମିଡିଆ ମାର୍କେଟିଂ ଯଦି କଲା। ସେଇଟା ଭଲ ରହିବ ତାପରେ ଭଲ ସ୍କୋପ ଅଛି। ତ ଭିଡିଓ ଫିଡିଓ ବି ସେ ଭଲ ଏଡିଟିଂ ଫେଡିଟିଂ କରେ। ତ ସେ ସେଇ ଜିନିଷ କଲେ ହିଁ ଭଲ ହବ ତାର ସେଇ ଜିନଷ ଦେଖେ ତାର ଯୋଉ ଜିନିଷ ପ୍ରତି ଇଣ୍ଟେର୍ଷ୍ଟ ଅଛି ତାକୁ ସେଇ ଜିନିଷ ପ୍ରତି ଆମେ ଆଗକୁ ପୁସ୍ କଲେ ଭଲ ରହିବୁ।
ଆଛ୍ ସେଇ କଥା ମୁଁ ବି ମାଇଁଙ୍କୁ କହିଲି ମୁଁ କହିଲି ତାକୁ ଏଇ ଭିତରେ ନ କରିକି ସେ ଯୋଉଥିରେ ଇ ଇନଟ୍ରେଷ୍ଟ ରଖୁଚି। ତାକୁ କହିଦେବ ସେଇଥିରେ ଯଦି କରଛ ତାହଲେ ସେ ସେଇଟାକୁ ହଁ ଇଣ୍ଟେର୍ଷ୍ଟ ସହିତ କରିବ। ଆଉ ତାର ସେଇଥିରେ ଇଚ୍ଛା ନଥିବ ଘରେ ଖାଲି କହୁଛନ୍ତି ପଢିବା ପାଇଁ ବୋଲି କହିଲେ ଆସିକି ସେ ନା ପାଠ ପଢି ପାରୁଥିବ ନା କିଛି ଟା ଏକ୍ସଟ୍ରା ନଲେଜ ଗେନ୍ କରିପାରୁଥିବୁ। ଯୋଉ ମାର୍କେଟିଂ କଥା ଟା ତୁ କହିଲୁ ସେ ମାର୍କେଟି ର ଏବେ ବା ସବୁ ମାନେ ଯାହାବି ମାନେ ଟାର୍ଗେଟ। ନାଁ ସବୁ ରହୁଛି ଏତିକି ଟାର୍ଗେଟ କରିବା ପାଇଁ ମ ପଡିବ ନହଲେ ତମକୁ ହଁ ମାନେ ଦେବେନି ସାଲେରୀ ଦେବେନି ଏଇଟା କଣ ମୁଁ ମଝିରେ ଟିକେ ଇସୁ ଶୁଣୁଥିଲି।
ସାଲେରୀ ଦେଖେ କର୍ପୋରେଟ ଚେକ୍ଟରରେ ଏମିତି କିଛି ଜିନିଷ ନାହିଁ। ମୁଁ ଯେତିକି ଜାଣିଚି ବ୍ୟାଙ୍କିଙ୍ଗ ସେକ୍ଟର ରେ ସେମିତି କିଛି ନାହିଁ, ଗାଳି ଶୁଣିବା ପାଇଁ ଟିକେ ପଡେ। ଟାର୍ଗେଟ ଫୁଲଫିଲ ନଲେ ଠିକ ଅଛି ତମୁକୁ ସେଇଟା ଆଚିଭ୍ କରିବା ପାଇଁ ତାଙ୍କୁ ଟ୍ରେନିଂ ବି ଦିଆହବ କେମିତି ତମେ ଆଚିଭ୍ କରିବ। ଗୋଟେ କଷ୍ଟମରକୁୁ ତମେ ଗୋଟେ ପ୍ରଡକ୍ଟ ଅ ଦବା ପାଇଁ କେମିତିଆ ତାକୁ ଇନଷ୍ଟେଟ୍ ଇଏ କରିବ ତାକ୍ ବହୁତ ସାରା ଜିନିଷ ଅଛି ସେଗୁଡାକ ଟ୍ରେନିଂ ନେଲା ପରେ ଧୀରେ ଧୀରେ ତମେ ଯେ ଯେତେବେଳେ ଯେତେ ଏକ୍ସପିରିଏନ୍ସ ହବ ତମେ ସେତେ ଆଗକୁ ବଢ଼ିବ ଏଇଥିରେ।
ହୁଁ ହୁଁ।
ଏଇଥିରେ ବହୁତ୍ ସାରା ରୋଲ ବି ଅଛି ଯେମିତି ଗ୍ରାହକଙ୍କୁ ଦେଖ ମାର୍କେଟିଂ ରେ କାମ କରିବାକୁ ହେଲେ କଣ କଣ କରିବାକୁ ପଡେ। ସହ ଭଲରେ କଥା ହବାକୁ ପଡିବ ତମେ ଯୋଉ ପ୍ରଡକ୍ଟ ତାକୁ ସେଲ କରିବ ସେଇ ପ୍ରଡକ୍ଟ ର ଫିକ୍ଚର ତାକୁ ଦବାକୁ ପଡିବ। କେମିତି ରହିବ କେମିତି କାମ କରିବ ସିଏ ଆ ତାର ଯୋଉ ଅଛି ସବୁ ଅଲଗା ପ୍ରଡକ୍ଟ ସେଇ ପ୍ରଡକ୍ଟ ତୁଳନାରେ ଏଇ ପ୍ରଡକ୍ଟ ର ଭେଲ୍ୟୁ କଣ ଅଛି।
ହୁଁ ହୁଁ।
ଅଧିକା କଣ ତାକୁ ମିଳିବ ଏଇ ପ୍ରୋଡକ୍ଟ ରେ ମେନ ହଉଚି ସେଇଟା। ମେନ୍ ହେଲା ଭଲ କମ୍ୟୁନିକସନ ସ୍କିଲ ରହିବ। ଲୋକଙ୍କ ସହ ମିଶିବାରେ ଇଏ ଥିଲେ ୱାନସ୍ ଗୋଟେ ଲୋକ ଆସିବେ ତ ଦୋକାନକୁ ଜିନିଷ କିଣିବା ପାଇଁ ଯଦି ସେ ଆମ ସାଙ୍ଗରେ ଭଲରେ ମିଶିଗଲା ତାର ଆମ ଉପରେ ଭରସା ଆସିଲା ହାରି ପ୍ରଡକ୍ଟ ସେ ଯାହାବି ହଉ ଆରାମରେ ଆସି ପ୍ରଡକ୍ଟ ନବ।
ହୁଁ ହୁଁ। ତାର ଅଛି ସେ କ୍ଵାଲିଟି ଯେ ଲୋକମାନଙ୍କୁ ମାନେ ମୋଟିଭେଟ୍ କରିପାରିବ। କିନ୍ତୁ ସେଇଟା ତ ବହୁତ ପର କଥା ଆଗ ସେ କୋଉଟା ପଢିଲେ ସେ ତାକୁ ଇଜି ହବ ତାକୁ ପ ପଚରା ହେଲା ଯେ ସେ କହିଲା ମୁଁ ଜାଣିନି।
ସିଏ କିଛି ଜାଣିନି ନା ତାର କଣ ନଲେଜ ଅଛି ନା କଣ କିଛି।
ହୁଁ ହୁଁ।
ଆମେ ତାକୁ ଏବେ ଅଛି ତାକୁ ଆମେ ଯୋଉ ଢାନ୍ଚା ଚରେ ପକେଇ ସେ ସେଇ ହିସାବରେ ଗଡିକି ଆଗକୁ ଚାଲିବ ଯଦି ତମେ ତା ଉପରେ ପୁରା ଛାଡିଦବ ସେ ଯାହା କରିବ
ଉଁ ହୁଁ ସେଇଟା ବି ସତ କଥା ଯେ।
ଟେନଥ୍ ପରେ କମର୍ସ କରିପାରିବ ନହେଲେ ବି ବି ଏ ବୋଲି ଗୋଟେ ରହୁଚି ଥ୍ରୀ ଇୟର ଫୋର୍ ଇୟରରୁ ବ୍ୟାଚଲର୍ ବିଜିନେସ ଆଟମିଷ୍ଟ୍ରେଟସନ୍ ସେଇଟା ବି କରିପାରିବ ସେ।
ଆଚ୍ଛା ସେ ସେଇଟା ବି ଚାହିଁଲେ ବି କରିପାରିବ।
ହଁ ସେଇ କମର୍ସ ଇଏ ଅଲଗା ସବଜେକ୍ଟ ଟିକଏ ଆଉ। ବିଜିନେସ୍ ଆଡମିନିଷ୍ଟ୍ରେସନ୍ ମାନେ ଯେମିତି କି କେ ବିଜନେସ ଚଲେଇବା ପାଇଁ କଣ କଣ ଦରକାର ହଉଚି।
ହଁ।
କେମିତି ସେ କଣ କରିପାରିବ ଏ ଏ କାମ ଯାହା କାମ ହଉଚି ସେଇଆ।
ହୁଁ। ଆଚ୍ଛା।
କଣ କଣ ଜିନିଷ ଦରକାର ବିଜେନେସ ପାଇଁ ନୂଆ ବିଜେନେସ ପାଇଁ କେମିତି କଲେ ବିଜିନେସ ଆଗକୁ ବଢିବ ଆ ଡ଼ି ଏଫ ଡ଼ି ଆଡମିଷ୍ଟେସନ କଣ ପ୍ରଶାସନ ରୁଲରେଗୁଲେସନ। ସେଗୁଡାକ ସବୁ ହବ କାମ କେମିତି ହୁଅ। ବିଜନେସ୍ କୁ ଗ୍ରୋ କରିବା ପାଇଁ ଆଉ।
ହୁଁ।
ଏଇଟା ଯିଏ ଚାହିଁଲେ ସେ କରିପାରିବ ପ୍ଲସଟୁ ପରେ ବି ଆମେ ବିବିଏ କରିପାରିବା କିନ୍ତୁ ଟେନଥପରେ ବି ସ୍କୋପ ରହୁଚି ବିବିଏ କରିବା ପାଇଁ।
ଆ ସେ ସେଇଟା କେତେ ବର୍ଷ ରହିବ ବିବିଏଟା?
ହେଟା ହେଲା ତିନି ବର୍ଷ ରହିବ ୟାର କମ୍ପାନୀ ମାନେ କର୍ପୋରେଟ ପ୍ଲେସମେଣ୍ଟ ବି ରହୁଛି ଜଦି ତାଙ୍କ ଭଲ କଲେଜରେ। ବିବିଏ କରିଚ ବୋଲି ତିନିବର୍ଷ ପରେ ଯଦି ଯୋ କହୁଚ ସିଏ ପେସନ୍ସ ତାର ନାହିଁ ତାହଲେ ଆ ଥାବି ରହୁଚି ଆମେ କରିପାରିବା। ବିବିଏ ପରେ ପରେ ତାର କପୋ କର୍ପୋରେଟ୍ ପେଲେସମେଣ୍ଟେ ଆସୁଚି। ସେ ପାଖାପାଖି ତାକୁ ଚାରି ଲକ୍ଷ ପାଞ୍ଚ ଲକ୍ଷ ଭଳିଆ ଚାକିରି ମିଳିଯାଉଚି। ଏମ୍ ବି ଏ ରେ ହଁ ଏମ୍ ବି ଏ ରେ ଯିଏ ବି ଭଲ କ୍ରା କଲା ପରେ ଭଲ ଗ୍ୟାଙ୍ଗ ତାର ରହିଲା ପଲେ
ହୁଁ।
ନିଜ ଦେଖ କଣ କହୁଚନ୍ତି ମାଇଁ।
ହଁ।
ଆଉ ଟିକେ ବୁଝାବୁଝି କର ସିଏ ତ ଏବେ ଜାଣିନାହାନ୍ତି
ଏ ତାବ କହିବା ପାଇଁ ପଡିବ ହେଲା।
ହୁଁ।
ଓ ହଉ ଠିକ୍ ଅଛି।
ହଉ କଣ ଦରକାର ହେଲେ ମତେ କହିବ ରଖୁଚି।
ହଁ ହଁ ହଁ।